ହ୍ୟାଲୋ।
ମାତାଶ୍ରୀ
କଣ କରୁଛୁ?
ମୁଁ ଶୋଇଛି। କଣ କରୁଛୁ? ଖେଳିଆ କୁ ଯାଇନୁ?
କୁବାଇ ନ ଖାଉ ଦେଇ ନା ଆମ ଖେଳ କି ଯିବ ଥଣ୍ଡା ହେଇଯାଇଛି ଜୋରେ। ଦେହ ଖରାପ।
ଦେହ ଖରାପ ତୁ ତୁ ମା ମୋ ଘରୁକୁ ଯାଇଥିଲୁ ବୁଲିବା ପାଇଁ?
ମାମୁଘର ଯାଇଥିଲି ମାମୁଁଘରୁ ଆସିଲି ବା।
ଓ ହୋ ଆଉ କଣ। ସବୁ ଭଲ।
ହୁଁ ଭଲ ମାମୁଁରେ ଅଜା ମରିଯାଇଥିଲେ ବା ଯାଇଥିଲି ସେଠି।
ଓ ହୋ ତୁ ଅଜା ମର ଯାଇଥିଲା ନା। ଏକାଦଶ କ୍ରିୟା ସାରି। କି ଆସିଲୁ ବୋଧେ।
ଏକାଦଶ ଦୁଆ ଦଶ ତେର ଦଶ ସବୁ ଦଶ ସରିିକି ହଁ।
ତ ବୋଉ ଯାଇଥିଲୁ।
ହୁଁ ହୁଁ ଆମେ ଆଇଥିଲେ। ହଁ ଆ।
ହଁ ଆଉ ସାନ ଭାଇ ଯାଇିଥିଲେ ସା ଅ ହଉ। ହ। ଏଇ ପାଖ ଗାଁ ପାଖ ଗାଁରେ। ତ ମାମୁର ନା।
ହ ବା।
ଓହୋ ଆଉ କଣ ଆଉ ସୁନ୍ଦର ଯାଇନୁ ଖେଲିବାକୁ।
ନା ଖେଳିଇ ଯାଇନି।
ଆଉ ତୋ ସାଙ୍ଗସାଥି ମାନେ।
ଏ ସାଙ୍ଗସାଥି ମାନେ କୋଉଠି ଥିବେ ଆଉ।
ତୁ ତାଙ୍କ ସହିତା ମିଶାମିଶି କରୁନୁ।
ହଁ।
ତ ପ୍ରାୟ ଟାଇମ ଏଥର ମାମୁଁ ଘରୁକୁ ପଳଉଛୁ ରହିବା ପାଇଁ ନାଇଁକି?
ନାମ। ମାମୁଁ ଘରେ ସେଠି ମାଉସି ଅ ଅଛନ୍ ନା ମାଉସୀଙ୍କ ଟିକେ ମାନେ ଅଜା କଥା ମନେ ପଡୁଚ ବୋଲି ପଳଉଛି।
ହଁ ଭଲ ଯାହା ବୁଲିକି ଆସିବୁ ଆଉ। ଆଉ କେ ମାମୁଁ ଘରେ ସଦସ୍ୟ ଅଛନ୍ତି?
ଏ ମାମୁଁ ମାମୁଁ ମାଇ ମାଉସୀ ହେରିକା ସବୁ ଅଛନ୍ତି ଆଉ।
ହ ହଁ। ହଉ।
ହୁ ତର ପ୍ଲ ତୋର ପ୍ଲସ୍ ଥ୍ରୀରେ କୋଉ ସବଜେକ୍ଟ ନେଇଥିଲୁ? ପ୍ଲସ୍ଥିଥ୍ରୀରେ କୋଉ ସବଜେକ୍ଟ ନେଇଥିଲୁ?
ଭ ଦବି ଉଦ୍ଭିଦ ବିଜ୍ଞାନ।
ହୁ। ଉଦ୍ଭିଦ ବିଜ୍ଞାନ। ବଲ କେତେ ମା ରଖିଥିଲୁ।
ଆମର ମାର୍କେ ମୋର ହଁ। ଶହେ ଯାଇଥିଲା। ତମର ପା ସରିଗଲାଣି ତମର କେତେ ଶ ମାନେ କେତେ ମାର ରହିଲା ପୁଣି କେତେ ପ୍ରତିଶତ ରହିଲା?
ଅଶି।
ଆ ଭଲର କରିଚ ତମର ପରୀକ୍ଷାରେ ଆଉ ନାଇଁ।
ହଁ।
ୟା ପରେ କଣ ପଢାପଢି ପାଇଁ ଭାବିଛ ନା ନାଇଁ? ନା ଏମିତି ଖାଲି ଗୁଲି ଖଟି କରିବୁ ଗାଁରେ?
ପଢାପଢି ପାଇଁ ନାଇଁ ଗୋଟେ ଦେଖିବା ଗୋଟେ ଜାଗାରେ ଫର୍ମ ଫର୍ମ ପକେଇବା। ଯଦି ଚାକିରିୀ ବାକି କିରୀ ଯଦି ଆସିଲା ସେ ଜାଗାରୁ ଗମେଣ୍ଟ ଜବ ଗୁଡା ହୋଉଚି ଏୟା।
ହୁଁ।
ଆଉ ଦେଖିବା ଯୋଉଠି ଯ ସ୍କିମ୍ ବାହାରିବ ସେଠି ପକେଇବା ଆଉ ଫର୍ମ ଫର୍ମ ପକେଇବା। ତାପରେ ଡିଷ୍ଟାନ୍ସ ରେ ଏମ୍ ବି ଏ କରିବା।
ହଁ ପଢ ଭଲ ପାଠ ପଢ ପଢି ଭଲ ମଣିଷ ହୋ ଆଉ ନା ରଖ। ଖ ମାନଙ୍କର।
ହୁଁ ଅ ନା ରଖିବାକୁ ପଡିବ ନା ଆଉ। ନାଁ ନରଖିଲେ କିମିତି ହବ।
ହୁଁ। ଆ କୋଉଠି ଘରେ ନା ବାହା ରେ ବୁଲୁଛୁ।
ଏ ଅଛି ଛାତ ଉପରେ।
ଛାତ ଉପରେ ବୁଲୁଛୁ। ଆଉ ତୋ ସାନ ଭାଇ ତ ଡେଲି ଛାତ ଉପରେ ବୁଲୁଚି। ତାର ତ ଖାଉ ସେ ଖାଉନି ବୋଧେ ତା ଦେହରେ ତ ଚାରି ଖଣ୍ଡ ହାଳ ଖାଲି ପଡିଛି। ନାଇଁ।
ହୁଁ ତାର ପ୍ଲସ ଟୁ ରେ ରହିଥିଲା କେତେ ପର୍ସେଣ୍ଟ କହିଲୁ ସତୁରି ପରସେଣ୍ଟ।
କେତେ।
ଜମା ସତୁରି ପର୍ସେଣ୍ଟ ଜମା ସତୁରି ପରସେଣ୍ଟ। କାଟିଦେଲେ କାଟି ଦେଲେ ତାର ମାର୍କ କାଟିଦେଲେ ପ୍ଲସ ଟୁରେ
କାଇଁ
ସେ ସବୁ ହିସାବ କରୁଥିଲା ହେଲା ହିସାବ କରୁଥିଲା ତାର ରହିବା କଥା ଏକାଅଶୀ ପରସେଣ୍ଟ ରହିବା କଥା
ହଁ
ଭ ରହିଲା ସତୁୁରି ପରସେଣ୍ଟ ତାର ସ
ଏ ହେ ଏ ବହୁତ ଗୁଡଏ ମାର୍କ କାଟିଦେଲେ ଏମତି ଭାରି ମନ କଷ୍ଟ ହେଇଥିବ ତାର ନା ହଁ ଦୁଇ ତିନି ପ୍ରତିଶତ କାଟିବା ଅଲଗା କଥା
ହଁ ଏଗାର ବର୍ଷ ଏଗାର ପ୍ରତିଶତ
କଣ କହିଲୁ
ଏଗାର ପରସେଣ୍ଟ
ହଁ ବା ଏତେ କାଟିଦେଲେ ନା ଭଲ ଲାଗିନଥିବ ଛୁଆ ଟା କଷ୍ଟ କରୁଥିଲା ପାଠ ପଢୁଥିଲା ଆଉ
ହଁ ବା
ସେ ସେ କଣ କରୁଛି ବେ ଘରେ ଅଛି ନା କୁଆଡେ ଯାଇଛି।
ସେ କାଲି ଯାଇଥିଲା ସାର୍ଟିଫିକେଟ ଆଣିବାକୁ ମାମୁ ଘରେ ଥିଲା ଆଇାଲା ଘରକୁ
ଓହୋ ତ ବୋଉ ଆସି ସାଇଲେଣି ନା ଅଛନ୍ତି।
ହୁଁ ହୁଁ ସେ ଆସାଇଲାନି ନା
ପା ଯାଇଥିଲେ
ହୁଁ
ଓହୋ ସହ ପରିବାର ପଳେଇଆଇଲ ଭୋଜି ବା ବହୁତ ଦିନ ପୂର୍ବରୁ ଯାଇ ଥିଲେ ପୁଅ ଖାଇବା ପାଇଁ
ହଁ ଭୋଜି ବହୁ ଦିନ ପୁର ଫୁସ୍କୁରା ଲାଗିଥିଲା ଏବେ ସେ ଯୋଉ ତାପରେ ପୁଣି ଏବେ
ହଁ
ତାପରେ ପୁଣି ଏବେ କଣ ହେଲା କହିଲୁ ଯୋ ଏବେ ଜଜା ଯୋଉ ଗୋଟେ ଯାଉଥିଲା ଆଶ୍ରମ
ହଁ
ହେଲା ସେ ଆସ ଶ୍ରମ କୁ ଯାଉଥିଲେ ସେ ଆଶ୍ରମରୁ ଆସିଥିଲେ ପନ୍ଦର କୋଡିଏ ଜଣ
ଲୋକ ଦେଖା କରିବା ପାଇଁ
ହୁଁ ନାଇଁ ନାଇଁ ଦେଖା କରିବାକୁ କଇଁ କଁ ଯଉ ସେ କୀର୍ତ୍ତନ ବିୀର୍ତନ ହେଲା ତା ଭିତରେ, ଭଜନ କୀର୍ତ୍ତନ। ହେଲା, ସେ ଆଇଥିଲେ ଖିଆ ପିଆ ହେଲା, ଭୋଜିି ବାତ ହେଲା ପୁଣି ଆ ପିି କଲେ ଆଉ ପଇଷା ପତ୍ର ନେଇ
କମ୍ପଡାବୁଡା କହ ଏମିତି ବଦମ ତରର ଲୋକ
ହୁଁ ମୋର ସେ ବୁଢା ବୁଢା ଲୋକ ଆଉ ଗୋଡ ଦିଟା ଟୋକା ଥିଲେ ଯାଇ ଭିତରେ।
ଓ ହୋ।
ଦି ଦି ହଜାର ଟଙ୍କା ନେଲେ। ଯାାରେ କରେ ହୋଉ ଗୋଟେ ଆଶ୍ରମ
ଓହୋ ସେ ଆଶ୍ରମ କ ତ ପଜା ଯାଇକି ରହୁଥିଲେ ନା କଣ?
ନାଇଁ ନାଇଁ ସେ ଅଜା ସେ ଆଶ୍ରମରେ ଯିବା ଆସିବା କରୁଥିଲେ, ନା ମାନେ ଭଲ ଲାଗେ ସେ ଆଶ୍ରମ ଆଉ ସେଠି ବୁଲାନ୍ତି।
ଓ ହଁ। ମୁଁ ଯାଇଛିି ଭ ଆଶ୍ରମ?
ହୁଁ। ହଁ ମୁଁ ଯାଇଥିଲି। ଥରେ ଯାଇଥିଲି ସେଠୁ ସେ ଆଶ୍ରମ ନାଁ ଟା କଣ ମନେ ପଡୁନି।
ଓହୋ! ଭଲ ଲାଗେ ସେଠି ନାଇଁ? ହଁ ବ ବ। ବୁଢା ଲୋକଙ୍କ ଆଶ୍ରମ ସେ ସେଇ ଠାକୁରଙ୍କ ଜାଗା ସେମିତିଆ ସବୁ ଭଲ ଜାଗା ଭଲ ଲାଗେ ତାଙ୍କୁ ରହିବା ପାଇଁ। ଆଉ କଂ ସେମାନେ ଚାନ୍ତ ସେତିକି ଗହଳରେ ରହିବା ପାଇଁ, ଘୋଗାରେ ରହିବା ପାଇଁ। ରଜାଙ୍କର କଣ ହେଇ ଥିଲା ନା ସେ ଏମିତି ବୁଢଢା ହେଇଯାଇଥିଲେ?
ସବୁ ଠିକ ଠାକ ଥିଲା ଏ ଯୋଉ ଇଏ ଟିକେ ନିମୋନିଆ ଟିକେ ବାହାରି ଯାଇଥିଲା।
ହୁଁ ଜରଇ
ହୁଁ ଧର ଏଇ ନି ମୁନ ଟିକେ ଭାି ଯାଇଥିଲା ଆଉ ଯାହାତିକି ସବୁ ମାନେ ବଞ୍ଚିଥାନ୍ତେ ମାମୁଁ କ ଦେଅ ଖରା ବିଗଲା ହୁଝଁ ହେିଲଲା
ମାମୁଙ୍କର କଣ ହେଲା?
ମାମୁଙ୍କର ଡାଇବେଟିସ ବାହାରିଗଲା ବା।
ଓ ହୋ।
ଡାଇବେଟିସ୍ ଯେତିକି ଯାହା ଥିଲା ସେଇ ଚିନ୍ତାରେ ଅଧିକା ଇଏରେ ତାଙ୍କୁ କେତେ ବର୍ଷ ଥିଲା କହିଲୁ ଚଉରାନବେ ବର୍ଷ ଥିଲା ଚଉରାନବେ ସି ହଁ ତ ତଥାପି ସିଏ ଚଲାବୁଲା କରୁଥିଲେ। ପ୍ରଥମେ ସେ ଚଲାବୁଲା କରୁ
ସେ ସେ ସମୟ ର ଲୋକ ଖାଇବା ଫାଇବା ଭଲ ଥିଲା ତାଙ୍କର ନା ସେଇଥିପାଇଁ ସେ ଏତେ ବର୍ଷ ଯାଏ ଗ
ମାନେ ମତେ ଗୋଟେ କଥା କହୁନୁ ଚଉରାନବେ ବର୍ଷ ନା ଆଇ ମରିଗଲାଣି ଛୁଆ ମାମା ଯେତେବେଳେ ଛୁଆ ହେଇଥିଲା।
ଓହୋ ଆଈ ଆଗରୁ ଚାଲି ଯାଇଥିଲେ ନାଇଁ? ତୁ ଦେଖିଛୁ କଣ ମାମା ଛୁଆ ହେଇଥିଲା ତୋ ମାମା ର କେତେ ଭାଇ ଭଉଣୀ?
ମାମା ଘରିକା ପାଞ୍ଚ ଭାଇ ଦିଟା ଭଉଣୀ। ଯୋଉ ହେଇ ମୁଁ କହିଲି ପାଞ୍ଚ ଭାଇ ଭଉଣୀ ପାଞ୍ଚଟା ଭଉଣୀ ଦିଟା ଭାଇ।
ଓହୋ ପାଞ୍ଚଟା ଭଉଣୀ ତୋ ମାମା କେତେ ନମ୍ୱର? କେତେ ଜଣ ପରେ?
ମାମା ହେଲା
ତୋର ଆଉ ମାଉସୀ ଅଛନ୍ତି ନାଇଁ ଚାର ନବ ଓହୋ। ଓହୋ। ତୋର ଆଉ ତୋର ହୁଁ ସାନ ମାଉସୀ ଯିଏ ସିଏ ବାହା ହେଇଛନ୍ତି
ହଁ ସବୁ ବାହା ହେଇଛନ୍ତି। ସବୁ ବାହା ହେଇଚନ୍ତି କେବଳ ଯୋଉ ହଁ ଦ୍ଵିତୀୟ ଯୋଉ ମାଉସୀ ଜଣେ ସିଏ ବାହା ହେଇନାହାଁନ୍ତି ହୁଁ ନା।
ହଁ ସେ ଘରେ ଅଛନ୍ତି?
ହୁଁ। ସେ ଘରେ ଅଛନ୍ତି।
ଓ ହ ଆଉ ତୋ ମାମୁଁ ଦି ଜଣ ବାହା ହେଇ ଯାଇଚନ୍ତି?
ହୁଁ ମାମୁଁ ଦିଜଣ ବାହା ହେଇ ଯାଇଚନ୍ତି।
ଏ ଛୁଆ ପିଲା ତାଙ୍କର ସବୁ ଅଛନ୍ତି?
ହୁଁ ଛୁଆ ପିଲା ଚାକିରି ବାକିରି କଲେଣି। ହଁ ବଡ ହେଲେଣି। ମୋ ଭାଇ ଯିଏ ଯୋଉ ମାମୁଁ ପୁଅ ଯିଏ ବଡ ମାମୁଁ ପୁଅ ସେଠି ବ୍ୟାଙ୍କରେ ଚାକିରୀ କରିଚି ଭୁବନେଶ୍ୱରରେ।
ଓହୋ।
ଆଉ ଆଉ ସାନ ମାମୁଁ ର ଦିଟା ଝିଅ ସେ ପଢୁଛି ଆଉ। ଗୋଟେ ପଢୁଛି ପ୍ଲସ ଥ୍ରୀ ଲାଷ୍ଟ ଇୟର ତାର। ଆଉ ଗୋଟେ ପଢୁଛି ଏ ଫାଷ୍ଟ୍ ଫାଷ୍ଟ ଇୟର ତାର ହେଲାଆଉ। ଜିଆଇଟି ପଢିବ ଆଉ।
ଓହୋ ସବୁ ତାହେଲେ ବଡ ବଡ ହେଇଗଲେଣି ନା।
ହୁଁ।
ଓହୋ।
ମାନେ ଅ ଅଜାଙ୍କ ଭାଇର ପୁଅ ଆଉ ଦି ଜଣ ଅଛନ୍ତି। ହ
ହଁ ସେମାନେ ସାନ ମାମୁଁ।
ହୁଁ ସାନ ମାମୁଁ ସେଠୀ। ନାଇଁ ନାଇଁ ସେ ବାହା ହେଇ ସାରିଲେଣି ନା।
ଓହୋ ମାନେ ଇନ୍ତି ଅଲଗା ହେଇକି ଅଛନ୍ତି ନା ଏକାଠି।
ନା ସେଇ ଏକାଠି ହିଁ ହେଇ। କି ଅଛନ୍ତି କିନ୍ତୁ।
ହଁ।
ସେ ଜେଜ ଆଉ ଅଲଗା ଅଲଗା ଜେଜ ଆଉ ହେଲା। ମାନେ ଅଜା ଅଜା ଅ ଜାଙ୍କ ଭାଇ।
ହଁ।
ହୁଁ।
ହଉ ସମୟ ତ ହେଇଗଲାଣି ଆଉ କାଟନ୍ତୁ। ପରେ କରିବା ଆଉ।
ହଉ ହଉ।